ଆଜ୍ଞା ମ୍ୟାଡ଼ାମ୍ ନମସ୍କାର। ହଁ ମ୍ୟାଡ଼ାମ ନମସ୍କାର।
ହଁ ମୋ କଥା ଆପଣଙ୍କୁ ଶୁଭୁ
ହଁ ହଁ ଭଲ ଅଛି। ଏବେ ଶୁଭିଲା ଟିକେ ନେଟୱାର୍କ ବୋଧେ ଇଶୁ ରହୁଛି କଥା ଆସୁନି ହଁ କୁହନ୍ତୁ? ହ୍ୟାଲୋ
ଆକ୍ଚୁଆଲି ମ୍ୟାଡ଼ାମ ଆ
ହ୍ୟାଲୋ ଏବେ ଶୁଭିଲା।
ହଁ ମ୍ୟାଡ଼ାମ ମୋ କଥା ଓ ହଁ ହଉ ହଁ ଆଉ କେମିତି ଅଛନ୍ତି ଆଜ୍ଞା ଆଜ୍ଞା ବୁଝିପାରିଲି କେମତି ଅଛନ୍ତି। ହଁ ହଁ ଶୁଭିଲା।
ହଁ ଭଲ ଅଛି।
ଆଜ୍ଞା ଆଉ ଆପଣଙ୍କ ଆଡେ ଗରମ କେମତି ହଉଛି?
କୁହନ୍ତୁନି ବହୁତ ଜୋରରେ ଗରମ ହଉଛି ମାନେ ଏତେ ସିଭିଅର ଖରା ହଉଛି ଗରମ ପ୍ରବଳ ଆଉ ଗରମ ଯେତିକି ନହଉଛି ଗରମ ଯେତିକି ନହଉଛି ଗୁଳୁଗୁଳି ଆହୁରି ଅଧିକା ହଉଛି। ହାଲୋ
ଓ
ଆଜ୍ଞା କହୁନାହାନ୍ତି ଶୁଭୁଚି ପରା। ହାଲୋ
ଓବଲେମ୍ ରହୁଚି ତ ମାଡ଼ାମ୍।
ନାଇଁ ନେଟୱାର୍କ ତ ପୁରା ଫୁଲ୍ ଅଛି ମୁଁ ବାହାରେ ବସି କଥା ହୋଉଚି। ହଁ ଏବେ ଶୁଭୁନି?
ଓହୋ ଆ ମ୍ୟାଡ଼ାମ ଆ ହଁ। ହଁ ହଁ ମ୍ୟାଡମ ଆ କଣ ପୁଅକୁୁ କିଏ?
ନାଁ ପୁଅର ତ ଏବେ ଥ୍ରୀ କ୍ଲାସ୍ ହେଲା ଆଉ ହାଲୋ ହଁ ଥ୍ରୀ କ୍ଲାସ୍ ହେଲା ମୁଁ ତାକୁ ମାନେ ହଁ ମୁଁ ତାକୁ ତି ମାନେ ଥ ତିନି ବର୍ଷରୁ ତାକୁ ମୁଁ ମାନେ ଶି କେଇଲି କଁ କହିଲେ ବିନ୍ଦୁ ଲମ୍ବା ଗାର ଆଉ ତ ତାପରେ ଯେହେତୁ ଆମେ ପ୍ଲାନିଂ କରିଥିଲୁ ଓଡ଼ିଆ ମିଡିୟମରେ ପଢେଇବାନି ଇଂଲିଶ୍ ମିଡ଼ିଅମରେ ପଢ଼େଇବା ହଁ ସି ବି ଏସ୍ ଇ ରେ ତା କର ତ ଆଉ ଓଡ଼ିଆର କିଛି ଆ ବେ ଏତେ ଆବଶ୍ୟକ ନାଇଁ। ଟିକେ ପଛରେ ପଢେଇବେ ହଁ ତ ସେ ଥିପାଇ ମୁଁ ତାକୁ ଶିଖେଇଲି ସେଇ ପ୍ରୋ ସେସରେ ଲମ୍ବା ଗାର। ତାପରେ କ ମାନେ ବଙ୍କା ଯୋଉ ଆମର କର୍ବ ହଁ ତାପରେ ଏ ଶ ଶୋଇକି ଗାରଟା ସିଧା ରହିଲା ତାପରେ ଶୋଇକି ଯୋଉ ରହିଲା ସ୍ଲିପିଙ୍ଗ୍ ଲାଇନରେ ଆଜ୍ଞା ଏଇ ସବୁ ଗୁଡ଼ା ଗେ ଶିଖେଇଲି ତାକୁ ମୁଁ କେତେ ତିନି ବର୍ଷରୁ ଶିକେଇଲି‌।
ଆଜ୍ଞା ଆଜ୍ଞା।
ତ ଏଇ ଗୁଡାଉ ଯେତୋଳେ ଶିକିଗଲା ତାକୁ ମୁଁ ଯେତୋବେଳେ ପାଠ ପଢେଇବା ଆରମ୍ଭ କଲି ମୁଁ ଆଉ କହିଲିିନି କି ତୁ ଏ ଲେଖେ ଏମତି ଏମତି କରିକିରି ମୁଁ ତାକୁ କହିଲି କି ତୁ ସ୍ଲାଣ୍ଟିଙ୍ଗ ଲାଇନ୍ ଟାଣେ ମାନେ ବଙ୍କେଇକି ଗାର ଟାଣେ ଗୋଟେ ପଟୁକୁ ପୁଣି ଲଗେଇକିରି ଡାହାଣ ପଟୁକୁ ହଁ ସେିଏ ତ ଶିଖିଗଲା ଏ ମ ଯିରେ ଗୋଟେ ସ୍ଲିପିଙ୍ଗ ଲାଇନ୍ ଦେଇଦେ ହେଇଗଲା ଏଇଟା ଏଇ
ସେଇ
ପଢେଇିଲି ହୁଁ କହିଲି ଗୋଟେଟାଣେ ଷ୍ଟାଣ୍ଡିଙ୍ଗ ଲାଇନ୍ ଗୋଟେ ଛୋଟ କର ମଝି କୁ ପୁଣି ଆଉ ଗୋଟେ ଛୋଟ କର ତଳକୁ ରବି ମୁଁ ଜାଣିଲି କଣ ମୁଁ ତାଙ୍କ ଗୋଟେ ମୁଁ ତେ ନଉନଥିଲି ତାଙ୍କୁ ଛାଡ଼ିବା ପାଇଁ ହଁ ତ ମୁଁ ସେଠି ବସୁଥିଲି ଯେତେବେଳେ ସେ ତାଙ୍କ ନର୍ସରୀ ପ୍ଲେଇଙ୍ଗି ପାଇଁ ନଉଥିଲି ମୁଁ ସେଠି ବସୁଥିଲି ତ ବସୁଥିଲି ଦିନେ ମୁଁ ଯେହେତୁ କ୍ଲାସ ରୁମ ରେ ବସିଲୁ ସେପଟ କ୍ଲାସ ରେ ଯୋଉଁ କାହାକୁ କହିଲେ ହୁଁ ଯୋଉଁମାନେ ଗଲେ ନର୍ସରୀ ପରଟା ଯୋଉଁମାନେ। ମଣ୍ଟେଶରୀ ୱାନ ତ ସେମାନଙ୍କୁ ହଁ ସେମାନଙ୍କୁ ଏଗୁଡା ବୁଝିଲେ କି ତ ମୁଁ ଗୋଟେ କ୍ଲାସ ରେ ଯେମ ଦେଖି ଏଇଆ ଶିଖଉଛନ୍ତି। ମୁଁ ପଳେଇ ଆଇଲି ମୋର ଘରକୁ ୟୁ ୟୁଟୁବ ରୁ ବସି ଶିଖେଇଲି କି ପିଲାଙ୍କୁ ଏମିତି ପଢ଼ାଯାଏ।
ଆଜ୍ଞା ଆଜ୍ଞା ଆଉ ୟୁଟୁବ ରୁ ଦେଖିକିନା ୟୁଟୁବ ମ୍ୟାଡ ସବୁ ଜିନିଷ ଜଣା।
ସବୁ ଜିନିଷ ଜଣା ଅଛି ଟେବୁଲ ଟା ତାକୁ ଟିକେ ଘଷି ସେ ମୋ ପୁଅ କଣ କିଛି ଜିନିଷ ଘୋଷେନି ସେ ପଢେ ତାରେ ହେଇଯାଏ। ଟେବୁଲୁ ଟା ତାକୁ ଯୋଉଁ ଆମେ ବାଧ୍ୟ କଲୁ। ଆମେ ଯେମିତି ପଢୁଥିଲୁ ଦୁଇପଞ୍ଚା ଦଶ ସ ଦୁଇସହ ବାହାର ଏମିତି ଏମିତି ଘଷିବା ପାଇଁ ତା ଦ୍ଵାରା ହେଲାନି। ତ ସିଏ ତାର କଣ କଲା କି ଏବେ ସେ ତାର ଟେକ୍ନିକଲି କରୁଛି ଏବେ ତ ମଲଟିପ୍ଲିକେସନ୍ ଶିଖି ମାନେ ଗୁଣନ ଶିଖିଗଲାଣି
ନା କେମିତି ଟେକ୍ନିକାଲି କଲା ମୋତେ ଟିକେ ସେଟା କହିବେ କିଛି ଭିଡିଓ ଅଛି ମତେ ସେୟାର
ହଁ ହଁ ହଁ ତା ସିଏ ତାର ମନକୁ ମନେ ରଖି ଯେତେବେଳେ ଗୁଣନ ଶିଖିଗଲା ତ ସେ ତାର ଏଇଟା ମନେ ରଖିବାକୁ ଇଜି ହେଲା। ତାପରେ ସିଏ ମୁଁ ଆମେ ପଚିଶଙ୍କ ଯାକେ କି ଆମ ବେଳେ ଆମେ କଣ ପଢ଼ୁଥିଲେ କି ପ ଚିସ୍କ ଯାଇକ ଶିଖିବା ହିଁ ଶିଖିବା ମୁହେଁରେ ମୁଁ ଅତି ବେଶୀ ରେ ଚେଷ୍ଟା କଲି ତୁ ଦଶ ଯାକେ ମୁହଁରେ ଶିଖ। ତାପରେ ହଁ ଶିଖି କିବୁ ତୋର ଯେତେବେଳେ ମାଇଣ୍ଡ ମାଚ୍ୟୁର ହେଇଯିବ ଆଉ ଟିକେ ବଡ ପିଲା ହେଇଯିବୁ ତୁ ନିଜେ ମ ମାନେ ମଲଟିପ୍ଲାଇ କରିପାରିବୁ । ହେଲା ତାପରେ ଏବେ ଏବେ ଆମ ଆଙ୍କ ପାଠଟା ଏତେ ହେଇଗଲାଣି ଆମେ ବେଳେ ଆମେ ବହୁତ କମ୍ ପଢୁଥିଲେ ଏମାନଙ୍କ ପାଠ ଠ ଏତେ ହେଇଗଲାଣି ଆ ଏଇ ମାନେ ଜିକେ ପଢ଼ିବେ ଏଇମାନେ ହିନ୍ଦୀ ପଢ଼ିବେ ଏଇମାନେ କମ୍ପ୍ୟୁଟର ପଢ଼ିବେ ଏଇମାନେ ସାଇନ୍ସ ପଢ଼ିବେ ପୁଣି ସୋସିଆଲ୍ ସାଇନ୍ସ ପଢ଼ିବେ ପୁଣି ମୋରାଲ ସାଇନ୍ସ
ମ୍ୟାଡ଼ମ୍ ଆପଣଙ୍କୁ ଲାଗୁନି କି ଯେ ବହୁତ ଭା ଷ୍ଟ ହେଇଯାଉଛି ବୋଲି ନା।
ବହୁତ
ଏତେ ନ ନେସେସାରୀ ନୁହଁ।
ତ ତମେ ଯଦି ମାନେ ଗୋଟେ ବିଜ୍ଞାନ ପଢେଇବ ବିଜ୍ଞାନରେ ତମେ ବିଜ୍ଞାନ ପଢେଇବ ସାମାଜିକ ବିଜ୍ଞାନ ପଢେଇବ ଶିଖିବା ବିଜ୍ଞାନ ମୋରାଲ ସାଇନ୍ସ ପଢେଇବ ଏତେ ତିନି ଚାରିଟା ବହିର ପୁଣି ଗୋଟେ ଗୋଟେ କମ କମ ବିଷୟ ବି ନୁହଁ ମ୍ୟାଡାମ ସବୁ ବିଷୟ ଗୁଡା ଏକାଥରେ ପନ୍ଦର ସତର ଆଜ୍ଞା ତ ଏଇ ସବୁ ଜିନିଷ ଏତେ ପାଠ ଯଦି ହେଲା ହଁ ଆମେ ଯଦି ଗୋଟେ ପିଲାକୁ କହିବା ଖାଲି ଘୋଷିକି ମନ ରଖ ଘୋଷିକି ମନ ରଖ।
କେବେ ବି ହବନି ସେ ପିଲା ଲା ଲଙ୍ଗ ଲା ଲଙ୍ଗ ଦୂର ବହୁତ ଦୂର ଯାଏ ଯାଇ ବିି ପାରିବନି ନା
ଯେତେବେଳେ ବି ଚେଷ୍ଟା କରେ ନା ତୁ ଆଗକୁ ମାଡିକି ମେଞ୍ଚାଇ ପଢି ପକା ମେଞ୍ଚାଇ ଘୋଷି ପକା ତୋ ଏଜରେ ତୋର ଯେତିକି ଦର ଦରକାର ବାସ୍ ତୁ ଏତିକି ପଢ଼ ।
ଆଜ୍ଞା ଆଜ୍ଞା ହଁ।
ଷ୍ଟା କରେନି କି ଆଗକୁ ଭିତରେ ଛାଁ ବୟସ ହେଲେ ଛାଁ ଜାଣିପାରିବୁ କିନ୍ତୁ ମୁଁ ତାକୁ ଏବେ ଶିଖାଏ ଟେକ୍ନିକ କଣ
ଟେକ୍ନିକ କଣ ହଁ
କି ଗୁଣନ କରିବାର ଅଛି ମଲଟିପ୍ଲିକସନ ଶିଖିଲେ ତତେ ମାନେ ଗୁଣନ ଶିଖିଲେ ତୁ ଟେବୁଲ ଲେଖିପାରିବୁ।
ମାନେ ବେସିକାଲି ଆପଣ ତାର ମୂଳ ଦୁଆ ଟାକୁ ଷ୍ଟ୍ରଙ୍ଗ କରନ୍ତୁ।
ସେଇଟାକୁ କରୁଛି ଏବେ ଏବେ ଶିଖୁଛି ସେ ହରଣ। ହରଣ ପଣିକିଆ କୋଉ ପରୀକ୍ଷା ଶିକ୍ଷ ଶିଖିଲେ ତୋତେ ହରଣ କରିବାକୁ ଇଜି ହବ କୋଉ ଗୁଣନ ଶିଖିଲେ ତୋତେ ହରଣ କରିବାକୁ ଇଜି ହବ ତ ସେଇଟା ଶିଖି। ବଡ ବଡ ହରଣ କରିକି ମୁଣ୍ଡ ଉପରେ ପ୍ରେସର ପଗ ତ
ନା ମୁଁ କହିଲି ତାଙ୍କର କଣ ଏଇ କ୍ଲାସ
ଏଇ କ୍ଲାସ କୁ ଆସିଗଲାଣି ହରଣ। ଆସିଗଲାଣି କେବଳ ଭଗ୍ନାସ ଆସିନି କିନ୍ତୁ ହରଣ ଆସିଲାଣି କି ଯଦି ଗୋଟେ ତାଙ୍କର ତାଙ୍କର ୱାର୍ଡ ମାନେ ବଡ଼ ବଡ଼ ଯେଉଁ ମାନ ଗଣିତ ନୁହଁ ଧାରାଙ୍କ ଧାରାଅଙ୍କରେ ଆସୁଛି ଯି ଯଦି ତମ ପାଖରେ ଏ ବାରଟା ଅଛି ଆଉ ତମେ ଦି ଦିଟା କରି ବାଣ୍ଟିବ ତ ଜଣଙ୍କ ପାଖରେ କେତେ ପଡିବ।
ଆଜ୍ଞା ଆଜ୍ଞା ହଁ ତ ଏଇଠି ହରଣ ହେଲା ନା ହଁ।
ତ ଏଇ ସବୁ ଜିନିଷ ଆଇିଲା। ଆଉ ମୁଁ ଜମା ଚେଷ୍ଟା କରୁନି କିନ୍ତୁ ବେଞ୍ଚା ମେଞ୍ଚା ପଢିକି ମନେ ରଖ।
ହୁଁ ହୁଁ ହଁ ସେ ସେ କେମିତି ମନେ ରଖେ ମ୍ୟାଡ଼ାମ।
ଆଜ୍ଞା।
ସେ କେମିତି ମନେ ରଖେ।
ସିଏ ବା ଏମତି ମନେ ରଖିକି ଯେତିକି ଗୁଣନ ଟା ମତେ ଶିଖିବାର ଅଛି ମୁଁ ତାକୁ ଗୁଣନ ଆଗେ ମୁଁ ତା କ୍ ଦଶକ ଯାଙ୍କେ ମାନେ ଆମର ଯେମିତି ଟେବଲ ରହିଲା ଦଶକ ଯାଙ୍କେ ସେଇଟା ସେ ଟିକେ ପଢିବାକୁ କଷ୍ଟ କଷ୍ଟ କଲା ଭାରି ତାକୁ କଷ୍ଟ ହେଲା। ତାପରେ ଯେତେବେଳେ ମୁଁ ତା ଗୁଣନ ଶିଖେଇଦେଲି କି ଟୁ ଫାଈଭ୍ ଏଠି ମଲ ମାନେ ଗୁଣନ କରିକି ଏଠି ଲେଖିବୁ ଏଠି ତୋର ବାହାରିଯିବ କେତେ ବାରକ ବାହାରେ ଗ ତେରକ ବାହାରିଗଲା ସିଏ ଏବେ ଆଉ ଲେଖି ଆଗରୁ ଟିକେ ଛୋଟ ଥିଲା ଲେଖି ଲେଖି କରୁଥିଲା ।ଏବେ ସେଇଠି ବସିକିରି ସେ ତାର ପକେଇ ଦଉ ମାନେ ମନ ମାନେ ତାଙ୍କର କଣ ଲାଇନ ଲେଖା ହୁଏନି କି
ଆଜ୍ଞା ହଁ ହଁ ଲାଇନ ରେ ଲେଖା।
ଲାଇନ ଲେଖା ବ ସେ ସେଇଠି କରିଦଉଛି ତେର ଆଉ ଗୁଣ ନ ଦୁଇ ତ ଦୁଇଟାକୁ ଏକରେ ଗୁଣିଲେ କେତେ ହବ ଦୁଇଟାକୁ ତିନିରେ ଗୁଣିଲେ କେତେ ହବ?
ଓହୋ ହୋ ଆ ତ ଆପଣ ଯଦିତ ତାକୁ ପଢାନ୍ତି ଆପଣ କଣ ମାନେ ମାନେ ନୋଟିସ୍ କରିଛନ୍ତି ଯେ ସେ କୋଉଥିରେ ଓରାଲି୍ର ଷ୍ଟ୍ରଙ୍ଗ ନା ଇଂଲିଶରେ ଷ୍ଟ୍ରଙ୍ଗ ନା ମାଥମେଟିକ୍ ସେ
ସିଏ ଇଂଲିଶ ସାଇନ୍ସ ମାଥମେଟିକ୍ସ୍। ଏଥିରେ ଷ୍ଟ୍ରଙ୍ଗ ତାର ଯଦି ପ୍ରୋବ୍ଲେମ୍ ଟିକେ ହଉଛି ଓଡ଼ିଆରେ। ବୁଝିଲେ ଓଡିଆ ଟା ବି ସେ ମାନେ ପୁରା ମାନେ ପୁରା ୱିକ୍ ନୁହଁ କିନ୍ତୁ ଓଡ଼ିଆରେ ସେ ଟିକିଏ ପଢ଼ିବାକୁ ଭଲ ପାଏନି। ମାନେ ଓଡିଆ ଟା ଲେଖିବାକୁ ତାକୁ ଟିକେ ବହୁତ କଷ୍ଟ ଆଉ ହିନ୍ଦୀର ବି ଟିକେ କୋଉଠି ଉଣେଇଶ ବିସ୍ ହୁଏ କିନ୍ତୁ ଏବେ ସେ ନିଜେ ବୁଝିପାରିଲାଣି ହେଲା ଆସ
ଆଉ ଯାହା ପଢେଇ ଦେଲେ ମ୍ୟାଡାମ କ ମନେ ରଖିଦିଏ।
ହଁ କିନ୍ତୁ ତାକୁ ଯାହା ପଢେଇ ଦିଏ ରିପିଟେଡଲି ତର ମୁଁ ପଢେଇ ଦେଲି ତାର ସ୍କୁଲରେ ପଢା ହେଇଯାଇଛି ସେ ଯଦି ସେଟାକୁ ସ୍କୁଲରୁ ଧରିକି ଆସିଛି। କିଏ ଭଲ କିି ଧରିକି ଆସିଥିବ।
ହଁ ହଁ ହଁ।
ଆଉ ଗୋଟେ ଜିନିଷ କହିବି ଯଦି ମୁଁ ତାକୁ ଗୋଟେ କିଛି ଉତ୍ତର ପର୍ଟିକୁଲାରଲି ସେ ଦେଇପାରିବନି। ସେ ସେଟାକୁ ବୁଝେଇକିରି ତାଇ ହିସାବରେ କଣ ମାମା ଏଇଟାକୁ ଏମିତି ଲେଖିଦେଲେ ବି ହେଇପାରିବ। ମାନେ ଯୋଉଟାକୁ କି ବୁଝିଛି। ଧର ମୁଁ ତାକୁ ପଚାରିଲି ହଁ ଇଂଲିଶ ର ଗୋଟେ ଚାପ୍ଟର ରେ ଅଛି ରାମ ବାବୁ ବସି ଛନ୍ତି ତାଙ୍କ ଘରେ। ସେ ଯଦି ପୁରା ଡାଇରେକ୍ଟ ଏଇଟାକୁ କହି ନ ପାରୁଛି ସେ କହିଦବ ରାମ ବାବୁ ତାଙ୍କ ଘରେ ବସିଥିଲେ।
ହୁଁ ହୁଁ ବୁଝିପାରିଲେ ଇଟ ମିନ୍ସ ସେବେ ମାନେ କଣ? ମାନେ ତାର ସେଣ୍ଟେନସ୍।
ହଁ ଯଦି ହଁ ଯଦି ତା ମ୍ୟାମ ମାନେ ଯୋଉଟା କହିଛନ୍ତି ଯୋଉ ସେଣ୍ଟ ଦେନ୍ ସିଏ ଯଦି କହିପାରୁନି ମାନେ ତାର ମନ ନାହିଁ ଯଉଟା ଖାତାରେ ଲେଖା ହେଇଚି । ସେ ସେଇଟାକୁ ନିଜେ ସେ ବାକ୍ୟଟାକୁ ସେ କହିପାରୁଚି। ତା ତା ଦ୍ଵାରା କଣ ସିଏ କଣ ବିଷୟ ଟାକୁ ବୁଝି ଦେଇଚି। ବିଷୟରେ ଯାହା ଯାହା ଲେଖା ହେଇଚି ତାଙ୍କର ଗୋଟେ ଚାପ୍ଟର ଅଛି ଆମର ସୃଷ୍ଟିକୁ କେମିତି ସୁରକ୍ଷିତ କରିବା। ସେ ଇନ୍ଦ୍ର ଆମକୁ କେମିତି ବର୍ଷା ଦେବେ କେମିତି ଆମେ ନେଚରକୁ ସୁରକ୍ଷିତ ରଖିଲେ ଇନ୍ଦ୍ର ଆମ ଉପରେ ଖୁସି ହେବେ। ତ ଏ ବିଷୟଟାକୁ ସେ ଭଲି ବୁଝିଯାଇଛି। ଛି।
ହୁଁ ହୁଁ।
ଇଂଲିଶ ରେ ପଢ଼ାଇ। ଛି ଓଡିଆରେ ଇଏ ବୁଝି ଯାଇଚି।
ହୁଁ ହୁଁ ହୁଁ।
ସେଇଟାକୁ ଆନ୍ସର କରିବାକୁ ସେ ଯେମିତି ଆନ୍ସର ଲେଖୁ।
ଓକେ ଓ ଇଂଲିଶ ଯେତେବେଳେ ସେ ପଢେ। ବୁକ୍ ରିଡିଂ। କରେ ହେଲା ବୁକ୍ ରିଡିଙ୍ଗ କରିକିନା ସେ ପୁରା ସେଣ୍ଟେନ୍ସ ନିଜେ ବୁଝି
ସିଏ ନିଜେ ବୁଝି ଯାଉଛି।
ତାହେଲେ ମ୍ୟାଡାମ ଠିକ୍ ଇଏ ରେ ଅଛି ମୋ ପୁଅ ଟୁ କ୍ଲାସ ରେ ଅ ଛି ହେଲା। ସେ ସେଣ୍ଟେନ୍ସ ପଢିକିନା ବୁଝିଯାଏ। ମୁଁ କିନ୍ତୁ ଆପଣଙ୍କୁ କହିବି ମନ ରଖି ଥାନ୍ତୁ ଏବେ ତା ସହି ତ ଗୋଟେ ଜିନିଷ ଆପଣ ଆଡ କରନ୍ତୁ ଷ୍ଟୋରି ବୁକ୍ ରିଡ୍। କରିବା ଆପଣ କରୁଚ ନାଇ ନାଇ ବୁକ୍ ର ଷ୍ଟୋରୀ ନା ନା ନା ନା ବାହାରେ ଷ୍ଟୋରୀ ବୁକ୍ ମିଳୁଛି ପଞ୍ଚତନ୍ତ୍ର ହେଲା ବହୁତ୍ ସାରା ଷ୍ଟୋରୀ ବୁକ୍ ମିଳୁଛି ଆପଣ ଯେତେବେଳେ ଯଦି ବୁକ୍ ଏକ୍ଜିବିସନ୍ ସନ୍ ଯାଉଛନ୍ତି କି ଏ ଯାଉଛନ୍ତି ଷ୍ଟୋରୀ ବୁକ୍ ଆଣିବେ ଡେଲି ତାକୁ କହେ ଗୋଟେ ଷ୍ଟୋରି ରିଡ କରିବ ବୁଝିପାରିଲ ନା ତ ଷ୍ଟୋରୀ ରିଡ କଲେ ତାର ଷ୍ଟ୍ରଙ୍ଗ ରହିବ ଷ୍ଟୋରି ପ୍ରୋନାଉନସସନ
ଆଜ୍ଞା ନାଇଁ ଆଉ ଗୋଟେ ମ୍ୟାଡାମ ଆପଣଙ୍କୁ କହିବି ଯୋଉ ଷ୍ଟୋରି ହେଲା ସିଏ ଏ ଷ୍ଟୋରିଟାକୁ ପଢ଼ିକି ଯେତିକି ମନ ମାନେ ବୁଝୁଛି ତାର ଆସୁଛି ଯୋଉ ଆମର ଏ ଇ୍ୟୁବରେ ଡକ୍ଟର ବାୟୋନକ୍ସ କିଏ ଇଂଲିଶ ରେ ଯାହା ହଁ ଇଂଲିଶ ସେ ଯାହା ଯାହା କହୁଛି ହିନ୍ଦ ଦେଖେନି ତାର ହିନ୍ଦୀ ବର୍ଷ ଦେଖେନି ଇଂଲିଶରେ ସେ ଯାହା ଯାହା କହୁଛି। ଫେସ ଉପରେ ହେଲା ବଡି ରିଲେଟେଡ୍ ହ୍ୟୁମାନ ବ ଆମ ହଁ ଜଉ ମଣିଷ ଶରୀର ବିଷୟରେ ହଁ ବଡି ରିଲେଟେଡ ହେଲା ବାକି ଆଉ ଗୁଟେ କଣ ଦେଖୁ ଉଚିତ ଉ ଯୋଉଟା ଭୌଗୋଳିକ ହୁଁ ତାର ହେଲା ସବୁ ଯାକ ସେ ଇଂଲିଶ ସେ ଯାହା ହଉଛି ଆମେ ବି ମୁଁ ବି ବୁଝିପାରିନି ବେଳେ ବଳେ ସେ କଣ କହୁଛି। କିନ୍ତୁ ସଏ ତାକୁ ବୁଝିପାରେ ମତ ମତେ ବୁଝିଦିଏ ତ ଏଇଥିରୁ ମୁଁ ଜାିଲି ନାଇଁ ପିଲାଟା ଯଦି କି କି ସେ ବୁଝୁଛି
ହୁଁ ହୁଁ ନାଇଁ ଠିକ ଅଛି ଆଉ ଗୋଟେ ଜିନିଷ ମ୍ୟାଡାମ। ତା ସହିତ ଆଡ଼ କରିବୁ। କହିବେ କଂପ୍ରେନ୍ସନ କମ୍ପରେନ୍ସନ କଣ କହିଲେ ପାରାଗ୍ରାପ ଥିବ ପାରାଗ୍ରାପରୁ ଆନସାର ଲେଖିବାର ଅଛି ଏବେଠାରୁ ତାକୁ ତା ବିଶ ବିଷୟରେ ଅଛି ଆକ - କଣ ୟୁଟୁବ ୟୁ ୟୁଟୁବ ନାଇଁ ଗୁଗୁୁଲ ଯାଆନ୍ତୁ ସର୍ଚ୍ଚ କରନ୍ତୁ ବହୁ ସାରା ଅଛି ସବୁବେଲେ ଛୁଆଙ୍କୁ ଆମେକି ମ୍ୟାଡାମଡ଼ିସ ଷୟ ବସ୍ତୁ ପେଇବ ନା କିଛି ମାନେ ନାହିଁ ବୁଝିପାରିଲେ ନା ମୁଁ ଯେମତି ମୁଁ ପୁଅ କୁ ଜଣଙ୍କ ପାଖକୁ ପଢୁପ ପ ମାଡାମ କିନ୍ତୁ ମୁଁ ତାଉ ବିଷୟବସ୍ତୁ ତୁ ବଡ଼ ହନି ବୁଝିପାରିଲ ନା ମୁଁ ଏଇ ଜିନିଷ ଗୁଡା କରୁଛି କାହିଁକି ନା ମୁଁ ମୋ ଲାଇଫ ଗୋଟେ ଜିନିଷ ମ୍ୟାଡ଼ମ୍ ଏପଯ୍ୟନ୍ତ ଦେଖିଲି ତମେ ଯାହା ପଢ଼ କଣ ପଢ଼ୁଛ ସେଇଟା ତ ମ୍ୟାଟର ରଖ ହେଲା। ମାନେ ଏତେ ମ୍ୟାଟର ନ କଲେ ବି ଲିଟିଲ୍ ବିଟ୍ ରଖେ ହେଲା। କିନ୍ତୁ କଣ କହିଲେ କିନ୍ତୁ ଏଇ ସବୁ ଜିନିଷ ଯଦି ଆପଣଙ୍କର ଷ୍ଟ୍ରଙ୍ଗ ଥିବ ନା ଆପଣ କୋଉ ଜାଗାରେ ଲାଇଫ ଯଦି ଏ ଝୁଣ୍ଟି ଗଲେ ପଡ଼ିଗଲେ ଆପଣ ଷ୍ଟ୍ରଙ୍ଗ ହେଇନା ସେମିତି
ଆଜ୍ଞା ଆଜ୍ଞା ଆଜ୍ଞା। ନାଇଁ ସେମିତି କରରେ କିି ଚାାର୍ଟ ଜିପିଟ ରେ ମୁଁ ମାରିଦେଲି ମୋତ ଫୋ କ୍ଲାସ୍ ଇଥ୍ରୀ କ୍ସ୍ ହେଇଗଲା ତ ଥ୍ରୀ କ୍ଲାସ ର ପାଠପଢାକୁ ଆସୁଛି। ଫୋର୍ କ୍ଲାସ ର ଗୋଟେ ଫଟି ମାର୍କ ର ଗ୍ରାମାର କରିକି ଦେ କୋଶ୍ଚିନ୍
ହଁ।
ମୁଁବର କୋଶ୍ଚିନ ଦେଖିଦଲି ଆନସର ଦେଖଦେଲି ତାକୁ କହିଲି ଏ କୋଶ୍ଚନ୍ ଗୁାଡା କର। ତା ଦେହରେ ବି ଆସୁଛି। କମ୍୍ରେସ ଆୁଛି ତାରେ୍ରୁ ଫଲସୁଛି ତାପରେ ାର୍ଡ଼ ମିନିଙ୍ଗ ଯେଉଁୋଟେ କଣ ସେପଟ ଥାଏମ କିଲେ ଯୋଉ ବହୁତ ବହୁତ ତ ବହୁ ଜଣଙ୍କୁ ନେଇକ